ହ୍ୟାଲୋ ଲେଟସ୍ ଗୋ
ଆପଣ ଏବେ କଣ କରୁଛନ୍ତି?
କିଛି ନାଇଁ ମୁଁ ଏବେ ଆପଣଙ୍କ କଥା ହିଁ ମୁଁ ଏବେ ଥା ହିଁ ଭାବୁଥିଲି ମୁଁ ଏବେ ଆପଣଙ୍କ କଥା ହିଁ ଭାବୁଥିଲି।
ହଁ ଏବେ ଶୁଭିଲା। ଆପଣ ଧୀରେ କଥା କହୁଛନ୍ତି ମତେ କିଛି ଶୁଭୁନି କାରଣ ମୋର ଟିକେ କାନ ଦୋଷ ରହୁଛି ତ ସେଇ ଯୋଗରୁ।
ମୁଁ ଆପଣ ମୁଁ ଏବେ ଆପଣଙ୍କ କଥା ଭାବୁଥିଲି କି ଆପଣ ଯେତେ ଭଲରେ ପାଠ ବହି ପଢୁ ନଥିଲେ ତାଠୁ ଶତାଧିକ ଭଲରେ ପଢୁଥିଲେ ହଉଛି ଆ ଆମ କାମର ବହିର ପାଠ। ଯେମିତିକିି ମାନେ ଆପଣଙ୍କୁ ମାନେ ପାଠ ପଢିଲେ ଭବିଷ୍ୟତ ଆଗକୁ ନେବେ। ହେଲେ ପାଠ ପାଇଁ ଆପଣଙ୍କର ଆମ ଜମା ଚିନ୍ତା ନାହିଁ କିନ୍ତୁ ମନ ଧ୍ୟାନ ଦେଇକି ଯେ ଏତେ ଭୁଲ ହେଲେ ହଉଥିଲା ପୁଣି ଆଉ ଥରେ ପୁନର୍ବାର ତାକୁ ସବୁ ପଢୁଥିଲେ। ଏଇଟାକୁ ଦେଖିକି ଆପଣଙ୍କର ମୁଁ ବହୁତ ଖୁସି ଥିଲି ସତରେ।
ହଉ ମୁଁ ଆପଣଙ୍କୁ ଗୋଟେ କଥା କହିବି?
କହୁନାହାନ୍ତି?
ଫକିରୀ ଫକିରୀ ମୋହନ ରଙ୍ଗ ରଙ୍ଗ କନ୍ତ ସେଟା କଣ ଥିଲା ଫକିରୀ ମୋହନ ସଦେଇ ରଙ୍ଗରଙ୍ଗର।
ୱାଓ ସଦେଇ ରଙ୍ଗ ରଙ୍ଗ ରଙ୍ଗ ରଙ୍ଗ। ଏଇଟାକୁ ପୁରା ମନେ ରଖି ଦେଇଛନ୍ତି ନା? ଏଇଟା ଯେତେ ଯାହେଲେ ବି ଟିକେ ଭଲ ଥିଲା ନା ସେଥିପାଇଁ ଆପଣ ଆଜି ବହୁତ ଖୁସି ଅଛନ୍ତି ଆପଣ ଆଜି ସନ୍ଧ୍ୟାବେଳୁ କଣ କେମିତି ଖାଇଛନ୍ତି କି ଆଜି?
ଖାଇନି ବା ଏଗାରଶହ ଟଙ୍କା କମେଇଛି ତ ସେଇ ଯୁଗୁରୁ।
ଏଗାରଶହ କୋଉଠି ଆପଣ ପାଞ୍ଚଶହ ଆଉ ପାଞ୍ଚଶହ ଆଉ ଦୁଇଶହ ବାରଶହ ଟଙ୍କା କମେଇଲେ ନା ଏଗାରଶହ କେମିତି? ମିଛ କଥା କହୁଛନ୍ତି।
ବାରଶହ କମେଇଲେ କଣ ହେଲା ଶହେ ଟଙ୍କା ବା ଉଡେଇ ଦେଇକି ପଳେଇ ଆସିଲି ବୁଲିକି।
ଓ ଶହେ ଟଙ୍କାର ଆପଣ ଖାଇ ଦେଇଛନ୍ତି। ଆପଣ ଆଜି ଶହେ ଟଙ୍କାର ଖାଇ ଦେଇଛନ୍ତି ଆପଣ? କେମିତି ଶହେ ଟଙ୍କାର ଖାଇ ପାରିଲେ ଆପଣଙ୍କ ପେଟକୁ ଗଲା ଶହେ ଟଙ୍କାର ଖାଇବା।
ହଁ ହଁ।
ଆଉ କଣ ଗାଁ ବାଲାକୁ ନେଇକି ଯାଇଥିଲେ ଖାଇବା ପାଇଁ?
ହଁ ଆପଣଙ୍କ ସାନ ଭଉଣୀ କୁ ନେଇକି ଯାଇଥିଲି। ଆମେ ଦି ଜଣ ଗୋଟେ ଗୋଟେ ପ୍ଲେଟ ପଚିଶ ପଚିଶ ରୁ ଗୋଟେ ଗୋଟେ ଗୋଟେ ଛୋଲେ ଗୋଟରେ ଖାଇଲୁ ହେଡା ହଉଛି ପଚାଶ ଟଙ୍କା ତାପରେ ଆଉ ରହିଲା ଆମ ପାଖରେ
ଏଗାରଶହ ଟଙ୍କା ଏଗାରଶହ ଟଙ୍କା।
ଏଗାରଶହ ଟଙ୍କା ଗୋଟେ ନାତଟେ ଦେବି ଉଡି ଉଡି ପଳେଇବୁ ଆରେ ଆମେ ଶହେ ଟଙ୍କା ହିଁ ଖର୍ଚ୍ଚ କଲୁ ଦୁଇଶହ ସେମକୁ ଶହେ ଚାଳିଶ ଟଙ୍କା ଦେଲେ ମାନେ ସରି ଶହେ ପଚାଶ ଟଙ୍କା ଦେଲେ। ତାହେଲେ ସେ ଆମକୁ ଯେତେବେଳେ ଶହେପଚାଶ ଟଙ୍କା ଦେଲେ ଆଉ ପଚାଶ ଟଙ୍କା ବଳିଲା ସେଇ ପଚାଶ ଟଙ୍କାରେ ଆମେ କଣ କଲୁ ନା କୋଡିଏ କୋଡିଏ ଗୁପ୍ ଚୁପ୍ ଖାଇ ଦେଇକି ପଲେଇ ଆସିଲୁ ଆଉ ଦଶ ଟଙ୍କା ଆଇସ୍କ୍ରିମ ଗୋଟେକୁ ଗୋଟେକୁ ଦି ଜଣ ମିଶେଇି ଖାଇଦେଲୁ ହେଇଗଲା ଆମର ଶହେ ଚା ଶ ଖର୍ଚ୍ଚ।
ଓହୋ ତାହାଲେ, ଆପଣ ଏମିତି ଭାବରେ ସବୁ ପଇସା ଖର୍ଚ୍ଚ କରିଛନ୍ତି। ଭଲ ଆପଣଙ୍କର ପଇସା ଖର୍ଚ୍ଚକୁ ଶୁଣିଲେ, ମତେ ବହୁତ ଭଲ ଲାଗିଲା। ଆ ମୁଁ ଚାହେଁ କି? ଆପଣ ଏମିତି ସଚୋଟ ଉପାୟରେ ହିଁ ସବୁ ପଇସା ଖର୍ଚ୍ଚ କରନ୍ତୁ, ଆଉ ପଇସା ଖର ଖର୍ଚ୍ଚ କରିକି ନିଜର ମାନେ ପେଟକୁ ପୁରାନ୍ତୁ, ଅଥଚ କିନ୍ତୁ କାହାକ କୁ ଦିଅନ୍ତୁ ନାହିଁ କାହାଙ୍କୁ ଦବା ବିନା ହଉଚି ମାନେ ନିଜେ ହିଁ ଖର୍ଚ୍ଚ କରିବ ଭଲ। ଆଉ ମୁଁ କଣ କହୁଥିଲି ଙ୍କି ଆପଣଙ୍କର ମାମା ବୋଧେ ଆପଣଙ୍କୁ ମିସ୍ କଲେଣି। ହେଲେ ଆପଣ ଆଜି ମତେ ପ୍ରମିସ କରିଛନ୍ତି କି ଆପଣ କାମ ଶ୍ ସରିଲା ପରେ ଯାହିଁକି ହିଁ ଯିବେ ହେଲେ ସାଢେ ନଅଟା ବେଳୁ ଆପଣଙ୍କ ମାମା କଣ ପାଇଁ ଆପଣଙ୍କୁ ଡା ଖୁଛନ୍ତି ସେ ସବୁ କଥା ମୁଁ ଜାଣିନି ଖାଇ ଦେଇକି ଆପଣ ପୁଣି ଆସିବେ ନା ଖାଇସାରିଲା ପରେ ତ ଆପଣଙ୍କୁ ଏତେ ଜୋରରେ ନିଦ ଲାଗେ ଏତେ ଜୋରେ ନିଦ ଲାଗେ ଆପଣ ତ ପୁରା ନିଦ୍ରାରେ ହିଁ ଯିବେ।
ହଁ ମତେ ଖାଇସାରିଲା ପରେ ବୋହୁତ ଜୋରସେ ନିଦ ଲାଗେ କାରଣ ମତେ ମତେ ଏତେ ଜୋରସେ ନିଦ ଲାଗେ ଏତେଯୋରସେ ନିଦ ଲାଗେ, ଏତେଯୋରସେ ନିଦ ଲାଗେ ଏତେଯୋରସେ ନିଦ ଲାଗେ ଯେ ମୁଁ ପୁରା ଫା ହେଇ କି ତଳେ ଶୋଇପଡ଼େ। ତାପରେ ମତେ ଏବେ ଟିକେ ଟିକେ ଥଣ୍ଡା ବି ହେଇଯାଇଚି ଆଉ ଗୋଟେ କଥ୍ ଥା ଜାଣିଛନ୍ତି ଆପଣଙ୍କ ଭଉଣୀ ନୁହେଁ, ମତେ ଏବେ ଗୋଟେ ଚଟକଣି ବାଡେଇଲେ।
ଭଲ ହେଇଚି ଆପଣଙ୍କୁ ଦରକାର ଚଟକଣି, କାହିଁକି ନା ଆପଣ ମତେ ଏବେ ହିଁ ଟିକେ ପୂର୍ବରୁ ପ୍ରତ୍ ତିଜ୍ଞା କଲେ କି ଆପଣ ହଉଚି ଏଁ ସବୁ କାମ ସାରିକି ଯିବେ, ଆଜି ଗୋଟେ ଦିନ ପାଇଁ ଆପଣ କଣ ଖାଇ ସାରିକି ଟିକେ ଉ ଉପରକୁ ଆସିପାରିବେ ନାହିଁ।